ସ୍କାର
ହଁ।
ଆଉ କଣ ଖୁସି ତ?
ହଁ।
ଆଜ୍ଞା ଆପଣ କେମିତି ଖୁସିରେ ଅଛନ୍ତି ଆପଣ ଆମକୁ ଟିକେ କହିବେ କି? ଆମର ଏଠି ଲୋକମାନୋ ବହୁତ ଦୁଃଖରେ ଅଛନ୍ତି ତ ତାଙ୍କୁ ଟିକେ କହିବି। ସେମାନେ ବି ଖୁସିରେ ରହିବେ କେମିତି କୁହ।
ସେଠି ଲୋକମାନେ ସବୁ କାହିଁକି ଦୁଃଖରେ ଅଛନ୍ତି?
ଏ କାହାର ଦେହ ଖରାପେ କାହାକୁ କାହାକୁ ମାନେ କାହାର କିଛି କାମ ନାହିଁ ଏମିତି ବସି ବସିକା ଦୁଃଖୀ ହେଇଯାଉଚନ୍ତି। କିଏ କିଛି ଅ ମାନେ ମନ ଦୁଃଖ କଲା ଭଳିଆ ଗୀତ ଶୁଣିକି ତାଙ୍କ ମନ ଦୁଃ ଦୁଃଖ ହେଇଯାଉଛି କାହାର ଉଁ ତ କାହାର ଉଁ ଭଲ ପାଇବାରେ ଯୋଉ ଧୋକା ଦେଇଥାନ୍ତି। ନା ସେ ସବୁ ପାଇଁ କିଏ ଦୁଃଖୀ ହେଇଯାଉଛି ସେଥିପାଇଁ।
ଓହୋ।
ଏତେ ଖୁସିରେ ରହିବାର ରହସ୍ୟ ଟା ଟିକେ କହିବେ କି ଆପଣ ଆମକୁ।
ଆମେ ଖାଉଛୁ ପିଉଛୁ ବୁଲୁଛୁ।
ହଁ ସେଇଆ ଆଉ ଆମେ ବି ଆମେ ସେଇଆ କରିକି ଆମେ ବି ଆଜି ଖୁସିରେ ଅଛୁ।
ହୁଁ।
ଆଉ ତମର ସେଠି କିଏ ଅଛନ୍ତି କି ଯିଏ ଭଲ ଚୁଟି କାଟି ପାରନ୍ତି?
ହଁ।
ଅଛନ୍ତି ପା କଣ କି ରଜ ଟା ଆସୁଚି ନା ମୁଁ ଭାବୁଛି ଟିକେ ଚୁଟି ଟା ଟିକେ ଯାଇକି କାଟିବି ବୋଲି। ଆଉ ସମସ୍ତେ ଏତେ ସୁନ୍ଦର କରିକି କାଟିକି ଆସିୁଛନ୍ତି ମୁଁ ଆଉ କାଟିନି ଏଇଟା ଠିକ୍ କଥାକି। ମତେ ବି ଟିକେ ପୁରା ଭଲ ସଜ ହବାର ଅଛି ତ ସେଇଥିପାଇଁ।
ଓ ହଁ।
ହଉ ହଉ ମୋର ସେ ତାଙ୍କ ସହିତ ଟିକେ ଯୋଗାଯୋଗ କରେଇଦବ। ମୁଁ ବି ଟିକେ ଯିବି ସେଠି କାଟିକି ଆସିବି ଆଉ।
ହଁ ହଁ ତମେ କହିବ କୋଉ ଦିନ ଆସିବ ମୁ ତମକୁ କୁ ଯୋଗାଯୋଗ କରେଇଦେବି ଆଉ।
ହଉ ହଉ ଯା ହଉ ଧନ୍ୟବାଦ।
ହୁଁ-ହୁଁ-ହୁଁ ତମ
ଆଉ ହଁ ଆଉ ତମେ କେବେ ବସ୍ ଚଲେଇଛ?
ଅ ମୁଁ ବସ୍ କେମିତି ଚଲେଇବି?
ସେମିତି ଯେମିତି ଆମେ ସାଇକେଲ ଚଲାନ୍ତି ସେମିତି ବସ୍ ଚଲେଇବା।
ନାଇଁ ନାଇଁ ଆମେ ଗାଡି ଚଲେଇଛୁ।
ଚାରି ଚକିଆ ନା ଦୁଇ ଚକି
ଦୁଇ ଚକିଆ।
ଆଚ୍ଛା ଦୁଇ ଚକିଆ ଜାଣିଛ ବସ ରେ ଜଣ ହଁ ନା ବସ ରେ ଯାଉଛନ୍ତି ଜଣେ ଚଲାନ୍ତି। ଆମେ ମାନେ କେମତି ପୁରା ତାଙ୍କ ଉପରେ ପୁରା ଅନ୍ଧ ଭଳିଆ ବିଶ୍ୱାସ କରିକି ଆମେ କେମିତି ବସିକି ପଳାନ୍ତି ତମେ ଜାଣିଛ?
ଆଜ୍ଞା।
ସେ ଜଣେ ତ ଆମେ ଯେତେବେଳେ ବସ ରେ ଯାଆନ୍ତି ଜଣେ ହିଁ କେବଳ ଗାଡି ଚଲାନ୍ତି ଆମେ କଣ ସବୁ ମ ସବୁ ଲୋକ ମାନ କଣ ତାଙ୍କର ପୁରା ଅନ୍ଧ ଭଳିଆ ବିଷ ଶ୍ଵାସ କରିକି ଆମେ ବସିକି ପୁରା ଶାନ୍ତିରେ ଯାଆନ୍ତି ନା।
ହୁଁ।
ସେଇଟା କେତେ ଦୂର ଠିକ୍ କେତେ ଦୂର ଭୁଲ୍।
ହଁ।
ଯେହେତୁ ଆମର ଦରକାର ପଡୁଛି ମାନେ ଯିବା ଆସିବା ପାଇଁ ଗୋଟେ ବସର। ସେଥିପାଇଁ କଣ ଆମେ ତାଙ୍କ ଉପରେ ପୁରା ବିଶ୍ଵାସ କରିଯାଉଛନ୍ତି। କିନ୍ତୁ ଏଇଟା କଣ ଆମେ ଆମ ଉପରେ ନିଜ ଉପରେ ସେତେ ବିଶ୍ୱାସ କରିପାରିବା।
ହଁ କାରଣ ଆପଣଙ୍କୁ ସେଇଟା ଦରକାର ନା ଆମେ ଯିବା ନିହାତି। ଆମେ ତାଙ୍କ ଉପରେ ନିର୍ଭର।
ହୁଁ।
ଆଉ ତମେ ତମ ନିଜ ଉପରେ କେତେ ଭରସା ରଖିଛ କି ତମେ ଆଗକୁ ଗୋଟେ ଯାଇକି ଗୋଟେ ଭଲ ମଣିଷ ଟେ ହବ? ତମ୍ ତ ତମ ଘର ଲୋକ ପରିବାରଙ୍କର ଶାନ୍ତି ମାନେ ତାଙ୍କୁ ସୁଖ ଦବ।
ହୁଁ ଅଛି। ଅଛି କିନ୍ତୁ ଖାଲି ବାସ୍ ଲକ୍ ଉପରେ ମାନେ ଉଁ ଜେମ୍ କୁହନ୍ତିନି ହୁଁ।
ନା ନା ଭାଗ୍ୟ ଉପରେ ସବୁ କିଛି ଛାଡିଦେଲେ ହବନି ତମେ ଯେତେ ପରି
କର୍ମ ତ କରାହେବ ତାପରେ
ତମେ ଯେତେ ତମେ ତମେ ଯେତେ କଠିନ ପରିଶ୍ର ଶ୍ରମ କରିପାରିବ ତମ ଭାଗ୍ୟକୁ ବଦଳେଇବା ପାଇଁ ଯେତେ କଠିନ ପରିଶ୍ର ଶ୍ରମ କରିବ ତମ ଫଳ ସେମିତିଆ ମିଳିବ ଆ ଶ୍ରୀକୃଷ୍ଣ କୃଷ୍ଣ ବି କଣ କହିଥିଲେ ମାନେ ଖାଲି ଭାଗ୍ୟ ଉପରେ ଖାଲି ନିର୍ଭର କରିଦେଲେ ହବନି। ତମେ ଯେମିତିଆ କର୍ମ କରିବ ତମେ ସେମିତିଆ ଫଳ ପାଇବ।
ହୁଁ।
ତମେ ଆଜି ଯେଦି କାହାକୁ ଖାଇବାକୁ ଦେଇଥିବ ତମ ବୃଦ୍ଧ କାଳରେ ତମକୁ ଆଉ କିଏ ଆସି ଖାଇବାକୁ ଦବ।
ହୁଁ।
ହଉ ତମର ପଢ଼ାପଢ଼ି ସବୁ କେମିତି କଣ ଚାଲିଛି?
ହଁ ଭଲ ଚାଲିଛି।
ଭଲ ଚାଲିଛି?
ହୁଁ।
ପୁରା ଶତ ପ୍ରତିଶତ।
ନାଇଁ ନାଇଁ ଶତ ପ୍ରତିଶତ ନୁହଁ। ସେଥିରେ ଖାଉନୁ ହଜାର ଟା ଜାଗା କାଇଁ କରୁଛୁ? ସେଇଥିରେ ଖା ଆଜ୍ଞା।
ଏଇ ତମେ ଏ ଗୋଟେ ଜାଗାରେ ଖାଉନ ସବୁ ଜାଗାରେ କଣ ଖାଉଛ?
ହୁଁ ହୁଁ ହୁଁ।
ଗୋଟେ ଜାଗାରେ ଖାଇବ ନା। ଆଉ କଣ କୁହ?
ତମେ ଖାଇ ସାରିଲଣି?
ନାପରା ମୁ ବା ଖାଇନି ଆଉ ଟିକେ ପରେ ଖାଇବି ଆଉ ଆଚ୍ଛା କହିଲ ତମର ତ ବହୁତ ସାରା ସାଙ୍ଗ ଥିବେ?
କଣ କହିଲ?
ତମର ତ ବହୁତ ସାରା ସାଙ୍ଗ ଥିବେ?
ହଁ।
ସାଙ୍ଗ ମାନଙ୍କର ମୂଲ୍ୟ ଆମ ଜୀବନରେ କଣ ତମେ ଜାଣିଛ?
ନା।
ଜାଣିନ ମୁଁ କହିବି?
ହଁ କହୁନ।
ଗୋଟେ ସାଙ୍ଗ ଆମ ଜୀବନରେ କନ୍ ଗୋଟେ ଉଁ ବହୁତ ଗୋଟେ ମାନେ ଉଁ ବଡ଼ ରୋଲ୍ ଥାଏ ତାଙ୍କୁ ଆମ ଜୀବନରେ ଏମିତି ସବୁ କଷ୍ଟ ପରି ଯେତେ ବଡ ଖରାପ ପରିସ୍ଥିତି ହଉ ସାଙ୍ଗ ଆମ କଣ ସାହାଯ୍ୟ କରେ ସବୁ ପରିସ୍ଥିତିରେ ଆଉ ଆମେ ଯଦି କି କିଛି କେବେ ଖରାପ ଉଁ ମାନେ ନେଇଯାଆନ୍ତି ଯେତେବେଳେ କିଛି ଖରାପ ଡିସିସନ ଆମେ ଯେତେବେଳେ ନେଇଥାନ୍ତି ସେମାନେ କଣ ଆମକୁ ଠିକି ବାଟକୁ ଆଣିଥାନ୍ତି ଠିକି ପରାମର୍ଶ ଆମକୁ ଦେଇଥାନ୍ତି କି ଏଇଟା ଏମିତିଆ କରିବା ସେଇଟା ସେମିତିଆ କରିବା। ସେ ଆମକୁ କଣ ଗୋଟେ ମାର୍ଗ ଦ ଦର୍ଶକ ଭଳିଆ କାମ କରନ୍ତି। ଆମ ଆମ ସହିତ ଆଉ କଣ ଆଉ କେମିତି କଣ ସାଙ୍ଗ ଆମକୁ ସାହାଯ୍ୟ କରନ୍ତି ଆଉ ପାଠ ପଢାରେ ମଧ୍ୟ ସେ ଆମକୁ ସାହାଯ୍ୟ କରନ୍ତି ଯେତେବେଳେ ଆମକୁ କିଛି କିଛି ଆସୁନି ତ ଆମ ସାଙ୍ଗ ଆମକୁ ସାହାଯ୍ୟ କରେ।
ଉଁ ହଁ ତମେ ଯେତେବେଳେ ଯଦି କୌଣସି ଗୋଟେ ଜାଗାରେ ଫସିଯାଇଥିବ କଲ କରିବ ଆଉ ମୁଁ ଏଠି ଅଛି ଆଉ ଖୁସି ଡିବେ
ଯେତେବେଳେ ଯାହାବି ଦର ହଁ।
ଆସେ
ଯେତେବେଳେ ଯାହା ବି ଦରକାର ହଉ ସେମାନେ ଆସିକି କାମକୁ ସାହାଯ୍ୟ କରନ୍ତି ହଁ ଏଇଟା ସେଇ କଥା ଯେ ସବ ମାନେ ଗୋଟେ ଭଲ ସାଙ୍ଗ ହିଁ ଏମିତିଆ କିଛି କରିପାରିବା ଆମ ଜିଲ୍ ସମ କଣ ଭଲ ସାଙ୍ଗ ଥିବା ନିହାତି ଆବଶ୍ୟକ। ଯଦି ଆମେ ଖରାପ ମଣିଷକୁ ଆମ ସାଙ୍ଗ ଭଳିଆ ନେଇଯିବା ସେ କଣ ଆମ ଖରାପ ରାସ୍ତା ଆଡକୁ ନେଇଯିବେ ତା ତାଙ୍କ ସେମାନେ ସେଭଳିଆ ଲୋକ ଲୋକମାନଙ୍କ ଠାରୁ କଁ ଦୁରେଇ ରହିବା ଆବଶ୍ୟକ। ତେ ଜାଣିଥିବ ଆମ ସମାଜରେ ସେଇଭଳିଆ ଲୋକ ବହୁତୁ ସାରା ଥାଆନ୍ତି ଯୋଉମାନେ କଣ ଆମ ଆମ ସଫଳତାରେ ସେମାନେ କଣ ଖୁସି ହୁଅନ୍ତିନି। ତ ସେମାନଙ୍କୁ ଆମ ସେମାନେ ତ ଆଉ ଠିକି ସେମାନେ ତ ଆଉ ଭଲ ସାଙ୍ଗ ହେଇପାରିବେନି। ତ ତାଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ।
ହଁ ସେ ମାନେ
ହୁଁ କଣ କହିଲ?
ମାନେ ସେମାନେ ଚାହୁଁଥିବେ କି ଯେ ସେମାନେ କେମିତି ଆଗକୁ ଯିବେ। ଆମେ କିନ୍ତୁ ପଛରେ ରହିବା।
ହଁ ସେ ସେ କେବେ ଗୋଟେ ଭଲ ସାଙ୍ଗର ମାନ୍ୟତା ପାଇପାରିବନି। ଯୋଉ ସାଙ୍ଗ ଆମ ସଫଳତାରେ ମାନେ ସୁଖ ମାନେ ସୁଖ ଲାଭ କରିବ ଆମ ଦୁଃଖରେ ଯ ଦୁଃଖୀ ହବ ସେ ହିଁ ଆମର କଣ ପ୍ରକୃତ ବନ୍ଧୁ।
ହଁ। ହଉ।
ଆଉ ତମର ତମର ତ ପ୍ରିୟ ସାଙ୍ଗ ଥିବେ?
ନାଇଁ ମାନେ ସେତି ପ୍ରିୟ ସାଙ୍ଗ କିଏ ନାହାନ୍ତି। ଚିନ୍ତୁ ସେମିତି ଜଣେ ଅଛନ୍ତି। ଯାହାକୁ ମାନେ ବହୁତୁ ବିଶ୍ଵାସ କରେ। ଆଉ ସବୁ କଥା କୁହେ।
ହଁ ଆଉ ଗୋଟେ କଥା ଏଇ ଯୋଉ ଆମର ଯୋଉ ଏଇ ସାଙ୍ଗରେ ଅ ସବୁଠାରୁ ଗୋଟେ ମୂଲ୍ୟବାନ ଜିନିଷ ହଉଚି ଆମେ ଯେମିତି କଣ ତାକୁ ବିଶ୍ଵାସର ସହିତ ତ ଆମେ ତ କଣ କୁହନ୍ତି? ଆମ ଯୋଉ ଅ ସମ୍ପର୍କ ବିଶ୍ୱାସ ର ସହିତ ଆମ ସମ୍ପର୍କକୁ ଚଳେଇବା ଆବଶ୍ୟକ ଯୋଉଥିରେ କଣ କିଛି ମିଛ ନଥିବ ପୁରା ସତର ସହିତ ତିଷ୍ଠି ରହିବ ସେଇ ତା ସହିତ ଆମେ କଣ। ସମ୍ପର୍କ ଟା ତିଆରି କରିବା ଆବଶ୍ୟକ ନହେଲେ ତ ସମ୍ପର୍କ ଟା ଭାଙ୍ଗିଯିବ।
ହୁଁ।
ଆଉ କେବେ ଆମ ତମେ ଜାଣିଚ ଆଉ କେବେ ସାଙ୍ଗକୁ କେବେ ମିଛ କହିବାଟା ଉଚିତ୍ ନୁହେଁ। ମିଛ କହିଲେ କଣ ଆମକୁ ହୁଁ
ଯେତେବେଳେ ଧର ତମେ ତାଙ୍କୁ ଗୋଟେ ମିଛ କହୁଥିବ ସେ ସେଇ ସେଇ କଥା ଟାକୁୁ ଆଉ ଅନ୍ୟ ଜଣଙ୍କ ଠାରୁ ଶୁଣିବେ। ସେତେବେଳେ ତାଙ୍କୁ କୋଉ ଭଳିଆ ଲାଗିବ।
ସେଥିପାଇଁ ତ କେବେ ମିଛ କହିବାଟା ଉଚିତ୍ ନୁହେଁ ମିଛ କହିବା ଦରକାର ନୁହେଁ। ସବୁ ବେଳେ ମିଛ କହିବା ଦରକାର ନାହିଁ ହଁ। ସେତେବେଳେ ମିଛ କଥା କୁହ ଯେତେବେଳେ ଗୋଟେ ସମ୍ପର୍କଟେ ଯଦି ଆମେ ମି ଛ ଦ୍ୱାରା ଯଦି ଗୋଟେ ସମ୍ପର୍କ ଗୋଟେ ବଞ୍ଚି ଯାଉଛି କାହାର କିଏ ଯଦି କୌଣସି କଠିନ ପରିସ୍ଥିତିରୁ ମୁକ୍ତି ପାଇଯାଉଛି। ସେତେବେଳେ ମିଛ କହିବାଟା ଭୁଲ୍ ନୁହେଁ ସେତେବେଳେ ଆମେ ମିଛ କହିପାରିବା କିନ୍ତୁ ସବୁ ପରିସ୍ଥିତିରେ କଣ ମିଛ କହିବା ଟା ଖରାପ। ଆଉ ମିଛ କହିଲେ କଣ ଆମ ଆମ ପାଇଁ ବି ଖରାପ ଆମ ମସ୍ତିଷ୍କରେ କଣ ତାର ସୂଚନା ଟା ଯାଇକି ଏତେ ଏମିତି ହଁ ଏଟା ଠିକ୍ କଥା ନୁହେଁ। ଆଉ ତମେ ଅଧିକ ସମୟ ଫୋନ୍ ଚଲାଅ କି?
ହଁ ମୁଁ ଟିକେ ଚଲାଏ ଅଧିକ ସମୟ ଫୋନ୍।
ତମେ ଜାଣିଛ ଅଧିକ ସମୟ ଫୋନ୍ ଚଲେଇବାର କୁ ଫଳ କଣ? ତାର ଖରାପ ପ୍ରଭାବ କଣ?
ନାଇଁ।
ମୁଁ କହିବି ଶୁଣ। ଅଧିକ ଫୋନ୍ ବ୍ୟବହାର କରିବା ଦ୍ଵାରା କଣ ଆମର ମସ୍ତିଷ୍କ ଉପରେ ତାର ଖରାପ ପ୍ରଭାବ ପଡେ। ଆଉ କଣ ଆମେ ଆଜିକାଲି ଯେତେ ସବୁ ରିଲ୍ ତମେ ଜାଣିଥିବ ଆମେ ଦେଖିବା ଦ୍ୱାରା କଣ? ଆମ ମସ୍ତିଷ୍କରେ ସେଇଟା ପଶି ଯାଏକି ଏଇଟା ତତେ ଭଲ ଲାଗୁଛି ତୁ ଏଇଟା ସବୁବେଳେ ଦେଖେ। ସେ ଆମ ଆମ ମସ୍ତିଷ୍କ ବି ଆମକୁ ସେଇ ସ ସେଇ ସୂଚନା ଟା ଦବ ତୁ ଏଇଟା ଦେଇକି ଆମ ପାଠ ପଢିବାକୁ ସେ ଆମେ ଯୋଉଟା ଆମ ପାଇଁ ଦରକାର କି ପାଠ ପଢିବାଟା ଆମେ ତାକୁ ସେଠି କଣ ଆମେ ତାକୁ ଦେଖିବା ଫୋନ୍ ଟାକୁ ଦେଖିବା। ଆଉ ଅଧିକ ଫୋନ୍ ଦେଖିବା ଦ୍ଵାରା ଆମର ଚକ୍ଷୁ ରୋଗ ମଧ୍ୟ ହୋଇଥାଏ।
ହଁ।
ଆଉ ଆମର ସମୟ ମଧ୍ୟ ନଷ୍ଟ ହୋଇଥାଏ। ତମେ ଦେଖି ଥିବ ବହୁତ ସାରା ଲୋ କହଁନ୍ତିନି କଣ କାମ କରୁଥିଲା ବେଳେ କଣ ଫୋନ୍ଅଧିକ ସମ ଫୋନ୍ ଟାକୁ ଦେଖୁଥିବେ। ସେଟା ବି ଟିକ୍ କଥା ନୁହେଁ।
ହଁ।
ଖାଲି ହଁ। ହଁ ଆଉ ତମେ ଜାଣିଥିବ ଗୋ ହଁ ଶୁଣ ଯେତେ ଆଉ ତମେ ଗୋଟେ କଥା ଜାଣିଚ ଯେତେବେଳେ ଦୁଇ ସାଙ୍ଗ କଥା ହୁଅନ୍ତି ଜଣେ ସାଙ୍ଗ ଖାଲି କହୁଥିବ ଆଉ ଜଣେ ସାଙ୍ଗ ଖାଲି ହଁ ହଁ କହୁଥିବ ସେଟା ବି ଠିକ କଥା ନୁହେଁ।
ଇସ୍। ନାଇଁ ନାଇଁ ମାନେ ଜଣେ ସାଙ୍ଗ କହୁଚି ନା ତ ସିଏ ତା କଥା ଟା ଶୁଣିକି ତା କଥାରେ ସହମତ ହଉଚି ସେଥିପାଇଁ ସେ ହଁ ଟା କହୁଚି। ତ ସିଏ ତା କଥା ଟା ରଖି ସାଇଲା ପରେ ସିଏ ତା କଥା ଟା ଷ୍ଟାର୍ଟ କରେ ମାନେ ଆରମ୍ଭ କରେ। ତ ସେଥିପାଇଁ ସେ ହଁ ହଁ କୁହେ ମଝିରେ ନହେଲେ କାହିଁକି ହଁ ହଁ କହିବ।
ହଉ। କଁ ମୋ ଠାରୁ ଶିଖିଲ କି କଁ ତମ ତମେ ଦି କିଛି କହିବାକୁ ଚାହଁ ତାହେଲେ କୁହ।
ହଉ ମୁଁ ତମ ଠାରୁ କିଲି ନା ଯୋଉ ମୋବାଇଲ ଦେଖିବା କଥା ନୁହେଁ କିନ୍ତୁ ଏଇଆ ବୁଝିଲି କି ଯେ ଧରୀୟ ମୁଁ ମୋବାଇଲ ରେ ଯାହା ବି ଦେଖୁଥିବେ ନା ମୋର ସେଇଟା ଇଚ୍ଛା ହବ ଆଉ ମୋ ମାଇଣ୍ଡ ରେ ସଦାବେଳେ ସେଇ କଥାଟା ହିଁ ପସିଥିବ। ଯେତେମୁଁ ନେଗେଟିଭ ନେଗେଟିଭ ଦେଖିବି ନା ମୋ ମାଇଣ୍ଡି ରେ ଖାଲି ମାନେ ମାନେ ହଁ ସେଇଟା ଦେଖିବି ନା ସେଇ ଟାଇପ ର ତ ମୋ ମାଇ ମସ୍ତିଷ୍କରେ ସେଇଗୁରା ଖାଲି ପଶିଥିବ। ହଁ।
ସେଇଟା ମୋ ସହିତ